ହ୍ୟାଲୋ।
ହଁ।
ଜୟ ଜଗନ୍ନାଥ ଭାଇ।
ହଁ ଭାଇ ଜୟ ଜଗନ୍ନାଥ କୋଉଠି ଅଛ?
ହ ଏ ବାହାରେ ଅଛି ଟିକେ ଗାଁକୁ ଆସିଥିଲି ଆଉ ବାହାରେ ଛୁଟି ରେ ମାନେ ଛୁଟି ନେଇକି ଗାଁକୁ ଆସିଥିଲି।
ଓହୋ ଆଉ ଚାଷବାସ କରୁଛ ନା ନାହିଁ?
ନା ନା ଚାଷ ବାସ ବାବା କରନ୍ତି ମୁଁ କରେନି ମୁଁ ତ ବାହାରେ ରୁହେ ଜବ କରେ।
ଓହୋ ହଉ ହଉ। ହଉ ତମେ ନା ତାହେଲେ ଆମକୁ ନେଇ ନେଇଯାଉନ ସିଆଡେ ଆମେ ତ ଚାଷୀ ବାସୀ ଲୋକ ଆମେ ତ ଏଠି ଅଛୁ ତମେ ତମକୁ ନେଇଯାଉ ସିଆଡେ ତମ ଆଡେ।
ଆଜ୍ଞା ଦେଖିବା ଦେଖିବା ଫାଙ୍କା ଥିଲେ ମୁଁ କହିବି ଆପଣଙ୍କୁ ଭେକେନ୍ସି ଫାଙ୍କା ଥିଲେ ଆପଣ ବି ପଳେଇବେ ଏବେ ତ ମୁଁ ଆସି ପ୍ଲାଣ୍ଟ ନାଇ କମ୍ପା କମ୍ପାନୀ କମ୍ପାନୀରେ ଆମର ୱାଟର ପାଇପ୍ ଲାଇନ୍ କାମ ଚାଲିଛି। ଏଲାଇନ୍ଟିରେ ସେଟେ ମୁଁ ଏଇ ଆମର ଯୋଉ ଚେନ୍ ମେସିନ କୁହନ୍ତି କୁକିଙ୍ଗ ମେସିନ ଚଲାଏ।
ହଁ ହଁ ହଁ ହଁ। ଓହୋ ଆଉ ସେଠି ସାଲେରୀ କେତେ ରହୁଛି?
ସାଲେରୀ ନେଇକି ଅଛି ଆଉ କୋଡିଏ ହଜାର ପଚିଶ ହଜାର ନେଇକି ପୋଷ୍ଟ ହିସାବରେ ନେଇକି ଦେଖିକି ଦଉଛି। ଛନ୍ତି ଏକ୍ସପିରିଏନ୍ସ ନେଇକି ସାର୍ଟିଫିକେଟ ନେଇକି
ହୁଁ ହୁଁ ହୁଁ ହୁଁ।
ସେଇ ଅନୁସାରେ ପଇସା ଟା ଦେଖିକି ଦଉଛନ୍ତି ଆଉ
ହୁଁ ତଥାପି ମିନିମମ କୋଡିଏ ତିରିଶ ହଜାର ଆସିବ ମାସକୁ
ହଁ ଷ୍ଟାର୍ଟିଂ ମିନିମମ୍ ପଚିଶି ହଜାର ଉପରକୁ ରହିବ
ପଚିଶ ହଜାର ଆଠ ଘଣ୍ଟା ଡ୍ୟୁଟି ନା ବାର ଘଣ୍ଟା ନା ନାଇଁ ଭଲ ଇଏ ଅଛି କିନ୍ତୁ ଟିକେ ରହିବାକୁ ପଡିବ ବାହାରେ ଆଉ
ନା ନା ରୁମ ଦଉଛି କମ୍ପାନୀ ରୁମ ଦଉ
ହଁ ସେଇ ବାହାରେ ଘର ଘରୁ ଜାଣିକି ବାହାରେ ରହିବାକୁ ପଡିବ ଆଉ।
ହଁ ରୁମ ଦଉଛି ଗାଡି ବି ସୁବିଧା ଦଉଛି ଡ୍ୟୁଟି ଯିବା ଆସିବା ପାଇଁ ସବୁ କିଛି ସୁବିଧା କିନ୍ତୁ ଗୋଟଏ ପ୍ରୋବ୍ଲେମ ନିଜେ ରୋଷେଇ କରିବାକୁ
ହଁ ସବୁଠି ତ ସେଇଟା ହଉଛି ଆଉ ଏଠି ହଁ ଏଠି ଆମେ ସେ ଯେଉଁ ଆମର ସେ ଯେଉଁ ଆମର ଯେଉଁ କୃଷି ଡିପାର୍ଟମେଣ୍ଟ ବିଷୟରେ ମୁଁ ସେ କୃଷି ଇଏ ଅଛି ଆମର ବର୍ତ୍ତମାନ ସବୁ ଚାଷୀ ମାନଙ୍କର ଯୋଉ ସରକାରଙ୍କର ଯୋଉ ଉଁ ବିଭିନ୍ନ ପ୍ରକାର ଯୋଉ ଚାଷ କୁକୁଡ଼ା ଚାଷ ଛେଳି ଚାଷ
ଆଜ୍ଞା ଆଜ୍ଞା
ମୋ ପୋଖରୀ ଆଉ ଏ ଏରା ସବୁ ପର୍ଶିନାଲ। ପର୍ସିନାଲ ସରକାର ତୁମକୁ ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ କୋଉଠି ଷାଠିଏ ପରସେଣ୍ଟ କୋଉଠି ଅଶୀ ପରସେଣ୍ଟ ଉ ଗୋଟେ ରେ ଗ୍ରୁପ ଯଦି ଲେଡିଜ ଗ୍ରୁପ ନବେ ପରସେଣ୍ଟ ଛାଡ କରିଚି। ସରକାର ସେଇ ବିଷୟରେ କେମିତି ସବୁ ବ ଆମେ ସେ ହଁ ଆମେ ଖାଲି ଧାନ ଚାଷ କଲେ ଆଜିିକାଲି ଜଳବାୟୁ ଯେମିତି ପ୍ରୋବ୍ଲେମ ଆମେ ଚଳିପାରିବାନି ନା ମୁଁ ସେଇ ବିଷୟରେ ଲୋକଙ୍କୁ ଯାଇକି ବୁଝଉଛି। ଆଉ ଏଇରା କିଛି ସରକାର କି କିଛି ଇଏ ନାହିଁ ଆମେ ଏ ପଇସା ଫଇସା କିଛି ପାଇବାର ନାହିଁ।
ଆଜ୍ଞା
ଯାହା ଖାଲି ଲୋକଙ୍କରେ ଖାଲି ଚାଷୀରେ କହିବା ସେଇଠୁ ସେ ଯୋଉ ବିହନ ଫିହନ ସେ ଯଉ କେମିତି ଲୋକଙ୍କୁ ଆମେ ଯୋଗେଇବା ସେଇଥିରୁ ଯାହା ଦଶ ପଚାଶ ଯାହା ପାଉଛୁ ଆଉ ନହେଲେ କିଛି
ପାଉନାହାନ୍ତି ଆଜ୍ଞା।
ହୁଁ ତେଣୁେ ମୁ କହିଲି ଲୋକଗୁରେ ସବୁ ବୁଝି ଯାଆନ୍ତୁ ଗୁରେ କରନ୍ତୁ ଦ ଦେ ଦେଖିବା ମାନେ ଅପେକ୍ଷାର ଫଳ ମିଠା।
ଆଜ୍ଞା ଆଜ୍ଞା।
ସେମିତି ପଡ଼ିଚି ଦେଖିବା ଆଉ ତ ଆମର ବର୍ତ୍ତମାନ ସେଇଟା ସବୁ ଛତୁ ଚାଷ ସବୁଠୁ ଆମର ଏକ ଫାଷ୍ଟ ରହୁଛି ଆମର ଛତୁ ଚାଷ
ଆଜ୍ଞା।
ଛତୁ ଚାଷ ହେଉଛି ଆମର ଏକ ନମ୍ବରରେ ରହୁଚି।
ଆଜ୍ଞା।
ସେଟା ହେଉଛି ଲାଭଦାୟକ ଫସଲ ତାକୁ ପଚିଶି ଟଙ୍କା ତୁମେ ଖର୍ଚ୍ଚ କଲେ ତୁମେ ପାଁଶହ ଟଙ୍କା ଇନକମ୍ କରିବ। ସେଇଟା ହେଉଛି ଆମର ସବୁଠୁ ଲାଭଦାୟକ ଧାନ ତ ଆମେ ଦଶ ହଜାର ଟଙ୍କା ଖର୍ଚ୍ଚ କଲେ ଆମେ କୋଡ଼ିଏ ହଜାର ଟଙ୍କାର ପାଇବା ମାନେ ଜମା ମାନେ ଅଧାକୁ ଅଧା।
ଆଜ୍ଞା।
କୋଡିଏ ହଜାର ଖର୍ଚ୍ଚ କରିବା ଯଦି ଧାନ ଚାଷରେ ଆମେ ଚାଳିଶ ହଜାର ଟଙ୍କା ଧାନ ବିକିପାରିବା। ଆ ଆଉ ବେଶୀ ହବନି ଆଜିକାଲି ଯୋଉ ଭଳିଆ ରେଟ୍ ହେଲାଣି ଆ ଆହୁରି ବି କମିଯିବ।
ଆଜ୍ଞା।
ତେଣୁ ଖାଲି ଘରେ ସେ ଧାନ ଚାଷକୁ ନିଭ ନିର୍ଭର କରି ଚଳିଲେ ହେବନି ଏ ଏଇ ଯୋଜନା ବି ଲୋକମାନେ କେମିତି ସରକାର ଯୋଗେଇ ଦଉଛି ନା
ଆଜ୍ଞା।
ତାହାର ବେନିଫିଟ୍ କେମିତି ଲୋକମାନେ ପାଇବେ ସେଇଟା ଲୋକମାନଙ୍କୁ ମୁ ବୁଝାଉଛି ଲୋକମାନେ ଯାହା ସେମିତି ଦଉଛନ୍ତି ଆଉ।
ଆଜ୍ଞା।
ହୁଁ ସେଁ ଆମେ ତ ଚାଷୀ ଲୋକ ଏ ଚାଲିଛି ଏମିତି ସଂସ୍ଥା ଆଉ କଣ ଆମେ ଭାବୁଥିଲୁ ବାହାରକୁ ଯିବାକୁ ଯେ କିନ୍ତୁ ବାହାରେ ପୁରା ରହିବାକୁ ପଡିବ ଆପଣ ଯମିତି କହୁଛନ୍ତି ପୁରା ରହିବାକୁ ପଡିବ ଜୀ ମେ ଘର ଛାଡିକି ଛ ମାସେ ରହିବ।
ଆଜ୍ଞା ଆଜ୍ଞା ନିହାତି ଛଅ ମାସ ବର୍ଷ ରହିବା କୁ ପଡ଼ିବ।
ରହିବାକୁ ପଡିବ ଛଅ ମାସ ଧର ଅତି କମରେ ଛଅ ମାସ ନହେଲେ ତମେ ଆସିବାକୁ ତମେ ବି ପଇସା ବି ତମକୁ ଦେଖାଯିବନି।
ଆଜ୍ଞା।
ତେଣୁ ସେଇରେ ଚିନ୍ତା କରିକି ମୁଁ ଏଠି ପଠିବ ସେ ଲୋକମାନେ ବି ପାଉଛନ୍ତି ସେଠ ଏଠୁ ବି ତମେ ଭଲ ଇନକମ୍ କରିବି ପାରିବ ଏଠି ସେ ସବୁ
ଆଜ୍ଞା।
ଦିନୁ ଟଙ୍କା ପାଞ୍ଚହ ଛଅଶହ ଏଇ ବାଟେ ଯଦି କମେଇଲ ଗାଁ ରେ ସବୁ ମିଶେଇକି ଚାଷ ଫାସ ସବୁ ମିଶେଇକି ତେଣୁ- କିଛି ଅସୁବିଧା ନାହିଁ। ଆମେ କଣ କି ଆମେ ଚାଷୀ ଲୋକ ଆମେ ଗୋଟେ ଆମର ଗୋଟେ ଇୟର୍ଲି- ହିସାବ ଅଛି। ଆମେ ଆମର ଆଉ ବାହାରୁ କିଛି ପଇସା ନାହିଁ ନା ତେଣୁ ଆମର ବାର ବାର ମାସେ ବାର ମାସକୁ ଆମର ମାସକୁ ଧର ଛଅ ହଜାର ଟଙ୍କା ହେଲେ ବାରଶହ ବାସ୍ତୋରି ହଜାର ଟଙ୍କା ଧର ଆମେ ଅଶି ହଜାର ଟଙ୍କା ଧାନ ବିକିଲେ ବାସ୍ତରି ହଜାର ଟଙ୍କା ଆମେ ବ୍ୟାଙ୍କରେ ଥୋଇଦବା। ତେଣୁ ମାସକୁ ଛଅ ହଜାର ଟଙ୍କା ସେ ଏକ ତାରିଖକୁ ଏକ ତାରିଖ- ଆଣିକି ଚଳିବ।
ଆଜ୍ଞା।
ଆମର ଏଇ ଏଇଭଳିଆ ହିସାବ ତେଣୁ ଆମର ଆଉ ବାହାର ପଇସା କିଛି ନାହିଁ ନା ଆମ ସେଇ ସେଇ ଧାନରୁ ଆମେ ହିଁ ଚଳୁଛୁ ଆଉ ଯଦି ବାହାର ପଇସା ଆସୁଛି ଯାହା ଆମେ ଏକ୍ସଟ୍ରା ଖର୍ଚ୍ଚ ଘରର କରୁଛନ୍ତି ନିଜର ମନ ଖୁସି ଭଲ ମନ୍ଦ ଏସବୁ କରୁଛନ୍ତି।
ଆଜ୍ଞା।
ଆଉ ଆମ ଚାଷୀ ଲୋକ ଆମର ଏଇୟା।
ଆଜ୍ଞା ଆପଣ ତାହେଲେ ଚାଷ ବାସ କରନ୍ତି।
ହଁ ଚାଷରେ ମୁଁ ପୁରା ଏ- ସବୁପ୍ରକାର ଚାଷ ମୁଁ ମାଛ ଏବେ ମୁଁ ମୁଁ ବି ନିଜେ ନେଇଛି ଗୋଟେ ପୋଖରୀ ମୁଁ ଏବେ ଦେଢ ଲକ୍ଷର ନେଇଥିଲି ତାକୁ ଗୋଟେ ଅଁ ବିଲ ଉପରେ କରିଛି।
ଆଜ୍ଞା।
ସେ ମାଛ- ମାଛ ଛାଡ଼ିବି ଜାଁଳ ପାଣି ବର୍ଷା ଦୁଇଥର ହେଲାଣି ଟିକେ ଟିକେ ହେଲାଣି। ଆଉ ପାଣି ହେଇଗଲେ- ଛାଡ଼ିବି ମାଛ ଆଉ ଏଇ ବର୍ଷଟା ଷ୍ଟାର୍ଟ କରିଛି।
ଆଜ୍ଞା।
ଷ୍ଟାର୍ଟ କରିଛି ମୁଁ ହେଲି ଦେଖିୱା ଆଉ ଘରେ ବସିଲେ ଆଉ କିଛି ହବନି ନା ଯାହା ହେଲେ ଯୁଆଡ଼ୁ କିଛି ବି ଆସୁ କି ଦି ଚା ପାଞ୍ଚ ହଜାର ଟଙ୍କାର ମାଛ ଛାଡ଼ିଲେ ମାଛ ଗୋଟେ ବି ଲାଭଜନକ ଫସ - ଚାଷ। ସେଟା ତମେ କିଛି କରିବନି ଖାଲି ଯାଆଁଳା ତମେ ଆଣିକି ଛାଡ଼ିଦବ ଦଶ ହଜାର ଟଙ୍କାର ଯାଆଁଳା ଛାଡିଲେ ତମେ ନି ମିନିମମ୍ ତମେ- ପାଞ୍ଚ ଲକ୍ଷ ଟଙ୍କା ମାଛ ବିକିବ।
ଆଜ୍ଞା।
ତେଣୁ ସିଏ ବି ଗୋଟେ ଲାଭ ସେଇଟା ତମେ। ଆଉ କୁଆଡେ ଯିବାକୁ ପଡିବନି ସେଇଟା ତମକୁ ବୋହିବାକୁ ପଡିବନି କିଛି କରିବାକୁ ପଡିବନି ସେଇଟା ପାଣିରେ ସେ ତାଙ୍କଏ ସିଆଡେ ପୋଖରୀରେ ରହିଲେ।
ଆଜ୍ଞା।
ମଝିରେ ଯାଇକି ଖାଲି ଟିକେ ଖାଇଲେ ଖାଦ୍ୟ ଗଣ୍ଡେ ଯଦି ପକେଇବ ପକେଇବ। ଯଦି ଜଦି ତମର ନାହିଁ ଯଦି ଆଉ ଟିକେ ପଇସା ତମର କମି ଯିବ ଖାଦ୍ୟ ଟିକେ ଦେଲେ ଆଉ ଟିକେ ଅଧିକ ତମେ ପାଇବ।
ଆଜ୍ଞା।
ସିଏ ବି ଗୋଟେ ଏ ରା ଭଲ ତେଣୁ ଘରେ ବସି ଖାଲି ଧାନ ଚାଷ କଲେ ହବନି। ତୁମେ ଏଇରା ଲୋକଙ୍କୁ ବୁଝଉଛୁ ଆଉ ସେଇରା। ଫିସ୍ ସେମିତିରେ ସଂସାର ଚାଲିଛି ଆଉ।
ଆଜ୍ଞା।
ଯାହା ମିଳୁଛି ସେ -ଚେ ଠିକଠାକ୍ ଚାଲିଛି। ଆଉ ସେ ବାହାରକୁ ମୋତେ ସେ ଭାଇ କହିଲା ଯେ କହିଲା ତୁ ତାଙ୍କୁ ପଚାରେ ସେ ବାହାରେ ଅଛନ୍ତି ତୁ ଯଦି ଯିବାର କଥା ତାଙ୍କ ସହିତ କଥା ହବୁ।
ଆଜ୍ଞା।
ହଁ ମ - ମୁଁ କହିଲି ହଉ ମୁଁ ସେ ଭାଇଙ୍କୁ କହିବି ତାଙ୍କୁ କଣ କଣ ଡକ୍ୟୁମେଣ୍ଟ କଣ, କଣ, ସେ ମୋତେ କହିଲେ ମୁଁ ସବୁ ରେଡ଼ି କରିବି। କଣ କଣ ତମର ଡକ୍ୟୁମେଣ୍ଟ ସବୁ ଲାଗୁଛି?
ଡକୁମେଣ୍ଟ ଆଧାରକାର୍ଡ଼େ, ପ୍ୟାନକାର୍ଡ଼େ, ବ୍ୟାଙ୍କ ପାସବୁକୁ ଆଉ ଆପଣ ଯଦି ଗାଡି ଚଲେଇବାକୁ ଚାହୁଁଛନ୍ତି, ସେଥିପାଇଁ ଏକ୍ସପିରିଏନ୍ସ ସାର୍ଟିଫିକେଟ। ଯଦି ସୁପରଭାଇଜର କରିବାକୁ ଚାହୁଁଛନ୍ତି ତାର ଅଲଗା ତ ଡକୁମେଣ୍ଟ ରହୁଚି। ସବୁ ତ
ହଁ।
ଆପଣ କୋଉ ହାତେ ସେଟା ସୁପରଭାଇଜର ଇଞ୍ଜିନିୟର୍ ଉପରୁ ଗଲେ ସେଟା ତାଙ୍କ ଆପଣଙ୍କ କୋଉ ହାତେ ପଢ଼ିଛନି କୋଉ ସାର୍ଟିଫିକେଟ ସବୁ ଦରକାର ସେଟାକୁ ସେ ନେବେ। ଆଉ ଗାଡି ଲାଇନ୍ ଯେ ତ ମୁଁ ଚଲଉଚି ଗାଡି ଲାଇନ୍ ଉପରେ ତ ମୁଁ ଏତିକି ଜାଣିଚି ଯେ ଏସପେନ୍ସ ଲାଇସେନ୍ସ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ବ୍ୟାଙ୍କ୍ ପାସବୁକୁ ଆଉ ଆମର ରିଜୁମ ଗୋଟେ ନେବେ ଫଟୋ ଚାରଟି ନେବେ। ଏତିକି ନେଇକି ସିଏ ଆମକୁ ଜଏନିଂ କରାଇବେ।
ହଁ ଗେଟ୍ ପାସ୍ ଉଁ, ମାନେ ଏ ସାଙ୍ଗେ ସାଙ୍ଗେ ବାହାରିଯିବ?
ହଁ ସାଙ୍ଗେ ସାଙ୍ଗେ ସେ ସବୁ ସାଙ୍ଗେ ସାଙ୍ଗେ ହେଇଯିବ।
ହୋ, ହୋ। ହଁ ତ ଆଉ ଆଉ କମ୍ପାନୀ ରୁମ୍ ଦବ ତୋମେ କମ୍ ଆଉ ଯେ ସାଇଡ ଡ୍ୟୁଟି କେମିତି ଯିବ ତୋମ ରୁମ୍ ରୁ? କୁ କମ୍ପାନୀକି?
ସେି ଡ୍ୟୁଟି ରହୁଚି ଆମର ସକାଳ ନଅ ରୁ ସନ୍ଧ୍ୟା ଛଅ। ହଁ ସନ୍ଧ୍ୟା ଛଅ ରହୁ କିଏ କେ ଗୋଟେ ରୁ ଦିଟା ପର୍ଯ୍ୟନ୍ତ ଛୁଟି ରହୁଚି ଖାଇବା ଛୁଟି। ସକାଳୁ ଆପଣ ଗା ଡି ଆସିବ ଟେମ୍ପର ଆସିବ। ନହେଲେ ବୋଲର ଆସିବ ଯାହା ବି ହେଲେ ଆସିକିନା ଆପଣଙ୍କୁ ନେଇକିନା ସାଇଡରେ ଛା ଛାଡିଦେବେ। ସେଠୁ ଆପଣ ଫେଣେ ଛଅଟା ରୁ ସିଏ ଆଣିକିନା ଆପଣଙ୍କୁ ରୁମ୍ ରେ ସାଢେ ଛଅଟା ସାତଟା ଭିତରେ
ନେ- କମ୍ପାନୀ ଗାଡ଼ିରେ ନ-ଛା-ନବା ଆଣିବା କରୁଛି ଆଉ।
ଆଜ୍ଞା, ଆଜ୍ଞା ଏଇ ଗୋଟେ ଏକ ବା ଯୋଉ ମାନେ ଖରାବେେଳର ଖାଇବା ଟା ଆପଣ ସେଟା ଖାଇବା ପାର୍ସଲ ନେଇକି ଯିବାକୁ ପଡିବ ଟିଫିନ ରେ। ସେଟା ଆପଣଙ୍କୁ ଆଉ, ହଁ ସେଇଟା ଆପଣଙ୍କ ଖାଇବା ସେଟା ତିନି ଟାଇମ୍ ଯାକ ଖାଇବା ଆପଣଙ୍କ ହାତରୁ। କମ୍ପାନୀ କିଛି ଆପଣଙ୍କୁ ଦବ ନାହିଁ।
ହଁ।
କମ୍ପାନୀର ସୁବିଧା ଖାଲି ରୁମୁ, ଗାଡି ଯିବା ଆସିବା, ଆ
ତୋମର ଏଟା ତାହେଲେ ଜେନ ଏ, ଜେନେରାଲ ସିପ୍ଟ ରହୁଛି?
ଆଜ୍ଞା।
ହଁ ଜେନେରାଲ ସିଫ୍ଟ ରହୁଚି ଆଉ। ସେଇଠି ଯୋଉ ହଁ କଣ ନଅଟା ରୁ ପାନ୍ସଟା କରୁଚି ଆଉ ନାଇଁ କି?
ହଁ।
ହଁ ଆଉ ସିଟ୍ ବାଇ ନାହିଁ?
ନା ନା ସିଟି ବାଇ ନାଇଁ।
ଓ ହୋ।
ଓନ୍ଲି ଜେନଲାଲ।
ଜେନରାଲ ନଅଟା ରୁ ପାନ୍ସଟା। ଓ ହୋ।
ଆଉ ଆପଣ ଯଦି ଏସ୍ ଏକ୍ସଟ୍ରା ଯଦି ନାଇଟ୍ ଡ୍ୟୁଟି କେବେ ପଡେ ଓଟି କରନ୍ତି। ଓଟି ପାଇଁ ଏକ୍ସଟ୍ରା ପଇସା ଆପଣଙ୍କୁ ପଳେଇ ଆସିବ।
ଓଟି ଘଣ୍ଟା ମାନେ ଗୋଟେ ଘଣ୍ଟା କଲେ ଦି ଘଣ୍ଟାର ମିଳିବ ନା ସେ
ନା ଅଛି ଗ ଘଣ୍ଟା ହିସାବ ତାଙ୍କର ନେଇକି ଅଛି ଛି, ଆପଣ ଯଦି ପୁରା ନାଇଟ୍ ମାଇ ଘଣ୍ଟା ହିସାବ ନାହିଁ। ମାନେ ଗୁଟା ପୁରା ଫୁଲ୍ ନାଇଟ୍ ଯଦ ଆପଣ କରିବେ ଫୁଲ୍ ନାଇଟ୍ ର ପଇସା ଆପଣଙ୍କୁ ଯୋଉ ଆପଣଙ୍କର ଧରିନିଅ ଦିନକର ହାଜିରି ଆସୁଛି ଆଠଶହ କି କି ହଜାରେ ସେଇ ପେମେଣ୍ଟ ଟା ଆପଣଙ୍କୁ ପଳେଇ ଆସିବ। ଗୋଟେ ପେମେଣ୍ଟ ଏକ୍ସଟ୍ରା ଆସିବ ଭାରି। ଆଉ ଆପଣଙ୍କୁ ପ୍ରତ୍ୟେକ ସଣ୍ଡେ ଛୁଟି ମିଳିବ। ସଣ୍ଡେ କୁ ସଣ୍ଡେ ଛୁଟି ମିଳିବ ଗମେଣ୍ଟ ତରଫରୁ। ତାପରେ ଆମର ଗମେଣ୍ଟ ତରଫରୁ ଯୋଉ ପୂଜା ବାର ଅଁ, ଯୋଉ ସବୁ ଥାଏ ସ କରାନ୍ତି ସବୁ ସେଇରେ ବି ଛୁଟି ମିଳିବ।
ମୁଁ ଗଲେ ଆପଣଙ୍କୁ ସବୁ ଡକ୍ୟୁମେଣ୍ଟ ପଠାଇବି ଆଉ ଆଁ?
ଆଜ୍ଞା, ଆଜ୍ଞା।
ହଉ ହଉ।
ଥୁ ଥଙ୍କୟୁ, ଆଜ୍ଞା।
ଆଜ୍ଞା।